ହାଲୋ।
ହଁ ମୋ ଭଏସ୍ ଟା କ୍ଲିଅର୍ ଶୁଭାଯାଉଚି।
ଆଜ୍ଞା।
ଓକେ ଓକେ ଠିକ୍ ଅଛି ଠିକ୍ ଅଛି ଆଉ ଏବେ ମାନେ କଣ କରୁଛନ୍ତି?
ହୁଁ ଯାଇଥିଲି ପାର୍କ ଯାଇଥିଲି ଏବେ ଆସିନି ଆଉ।
ଓହୋ। ଅ ମୁଁ ବି ଏଇଠି ବସିଛି ଯାଇଥିଲି ଛାତ ଉପରକୁ ଏଇନା ଆସିିଲି। ଏବେ ପଢା ପଢିରେ କଣ କରୁଛନ୍ତି ମାନେ କଣ ପଢୁଛନ୍ତି।
ମଁ ଏବେ ଗ୍ରାଜୁଏସନ୍ ଫାଷ୍ଟ ଇୟର।
ଗ୍ରାଜ୍ ଫାଷ୍ଟ ୟ ହଁ ମୋର ବି ତ ଫାଷ୍ଟ ଇୟର। କୋଉ କଲେଜ୍ କୋଉ ଅର୍ନସ୍।
କମଳା ନେହେରୁ ଓମେନ୍ସ କଲେଜ ଅନର୍ସ ହେଲା ମ୍ୟାଥମେଟିକ୍ସ।
ଆ ନାଁ ଟା ତନୁଷା କି।
ନାଇଁ ନା ନା।
ଆଉ ତନୁଷା ‌କୁ ତ ଚିହ୍ନିଥିବ ସେ କମଳା ନେହେରୁ ରେ ପଢୁଚି।
ହଁ ଚିହ୍ନିଚି।
ଓ ହୋ ହୋ ଭଏସ୍ ଟା ସେଇ ଭଳିଆ ଲାଗିଲା ତ କହିଲି ସେଥିପାଇଁ।
କଁ ଲୋକଙ୍କୁ ତା ମୁହଁ ମୋ ଭଳି ମୁହଁ ଭଳିଆ ଦେଖାଯ ଯାଉଛି ତା ଭୟସ ମୋ ଭୟସ ଭଳିଆ ଶୁଭୁଛି। କେତେ କଥ୍ କେତେ ଲୋକ ଏମତି ବହୁତ କଥା ଜଣେ ଏମତି କହିଲେ କି ମୋ ଫଟୋ ଦେଖି ତାକୁ କହିଲେ କି। ଇଏ ତୋ ଭଳିଆ କଁ ଦେଖା ଯାଉଛି।
ମାନେ କଁ ତନୁଷା ଭଳିଆ ନା ଆଉ କା ଭଳିଆ।
ହଁ ହଁ ତା ଭଳିଆ ତାକୁ କହିଲେ କି ଇଏ ତୋ ଭଳିଆ ଦେଖା ଯାଉଛି। ଆପଣ ଏବେ କହୁଛନ୍ତି ତା ଭଏସ୍ ଭଳିଆ ଶୁଭୁଛି।
ଓହୋ ହଉ ଆଉ ଆପଣ କୁହନ୍ତୁନି ମୁଁ ଭାବିଲି ମୋଠୁ ବଡ କି କଣ ହେଇଥିବେ। ଆଉ ସଙ୍ଗ ତ ମାନେ ମୋ କ୍ଲାସମେଟେ କୋଉ ଅନର୍ସ।
ଆଛା ମ୍ୟାଥ ମେଟିକ୍ସ ମ୍ୟାଥ ମେଟିକ୍ସ।
ମ୍ୟାଥ୍। ଏ ଟପର ପିଲା ଗୁଡା ସବୁ ଆଉ ଏ ଧରିତ୍ରୀ କୁ ତ ଚିହ୍ନି ଥିବ।
ହଁ ଚିହ୍ନିଛିି ସେ ବି ଆମରି ଅନର୍ସ ପିଲା।
ହଁ ଜାଣିଛି କଣ ମ୍ୟାଥମେଟିକ୍ସ ଟା କଣ ସହଜ ଲାଗୁଛି ନା।
ସହଜ ମ୍ୟାଥ ଅନର୍ସ ନେଇଛି ମାନେ ମତେ ତ ମ୍ୟାଥ୍ ସହଜ ଲାଗିବ। ସହ ଏତେ ବି ସହଜ ନୁହଁ ସେମିତି ଆଉ।
କେମତି ସବୁ ପଢୁଛ ମ୍ୟାଥ ଅନର୍ସ ମୋର ବଟାନି ଟା।
ତମର କୋଉ ଅନର୍ସ।
ବଟାନି ବା ବଟାନି ଅନର୍ସ।
ଭଲ ଭଲ। ମୋର ତ ସେଗୁଡା ସବୁ ମନେ ରହେନି।
ମ୍ୟାଥ୍ କଁ କହିଲେ।
ମୁଁ କହିଲି ମୋର ତ ସଗୁରା ସବୁ ମନେ ରୁହେନି।
ଓ ହଁ ମୋରି ବି ମନେ ରୁହେନି। ଏମତି ଗୋଟେ ନେଇ ଯାଇଛି ଆଉ ମାନେ ଯୁଲୋଯି ଆସିଥିଲା ଯେ ମୋ ମାଇଣ୍ଡ ରେ କଣ ହେଲା କେଜାଣି ମୁଁ ବଟାନି ନେଇଗଲି।
ଅ।
ଆଉ ସେଇୟା ହଉଛି କଥା ଆଉ। ଆଉ ଏବେ କଣ ଆଗକୁ ଭାବିଛ କରିବ ବୋଲି।
ଆଗକୁ ତ ଅଛି ଟିଚିଂ ଲାଇନରେ ଯିବାର ଅଛି।
ଟିଚର‌ ତା ମାନେ ବି ଇ ଡି କରିବେ।
ଆଜ୍ଞା।
କଣ ଲାଗୁଛି ଗଣମେଣ୍ଟ ଜବ ଟା ଇଜିଲି ମିଳିଯିବ।
ଇଜିଲି ମିଳିବନି।
ସେଇଟା ହିଁ।
ଇଜିଲି ମିଳିବନି ଆଜିକାଲି ତ ବହୁତ କମ୍ପିଟେଟିଭ୍ ଲେବୁଲ ହେଲାଣି। କୋଉ ବି ଜବ୍ ଟା ହିଁ ଇଜିଲି ହୁଁ।
ତାହେଲେ କିଛି ବ୍ୟାକଅପ୍ ନା ଖାଲି ସେଇଟା ଯୋଉଟା ଭାବିଛ।
ସେଇଟା ପୁରା।
ପୁରା ଟିଚର ହେବି ଆଉ।
ହଁ ସେଟା ମୋର ନୁହଁ ସେଟା ବାବା କହୁଛନ୍ତି ହବା ପାଇଁ ତ
ମୋର ଇଚ୍ଛା ଥିଲା କି ଅଲ୍ଗା ସେଟା ପ୍ଲସ୍ ଟୁ ଟାଇମ୍ ରେ ଥିଲା। ଯେହେତୁ ପ୍ଲସ୍ ଚାକିରି କଲିଣି ଆଉ ସେଟା ହେଇପାରିବନି ତ ସେଟାକୁ ଆଉ ଭାବିକି ଲାଭ ନାହିଁ। ମୋର ସାଇଣ୍ଟିଷ୍ଟ ସା-ସାଇଣ୍ଟିଷ୍ଟ ଲାଇନ୍ ରେ ଯିବାର ଥିଲା। ହେଲେ
ଓହୋ, ସାଇଣ୍ଟିଷ୍ଟ। ହଁ, ହଁ।
ହାଲୋ।
ହ ହଁ ହଉ
ବା ଓମ୍। ଅଲ୍ଗା ଜାଗାକୁ ଆସିବେ, କିଛି ନଏଜ୍ ହୋଉଛି ମତେ ଶୁଭୁଛି ବା।
ହଁ ହଁ, ଠିକ୍ ଅଛିି ସେ ମାମା ପଳେଇ ଆସିଲେ ତ ଟିକେ କହିବେ। ହଁ ହଁ, କୁହ?
ଆ ତମେ କଣ ଭାବିଛ ହବା ପାଇଁ ଆଗକୁ, ମାନେ ଡ୍ରିମ୍ କଣ ଅଛି?
ହୁଁ ଡ୍ରିମ୍ ତ ବୋହୁତ୍ ସାରା ଅଛି। କିନ୍ତୁ ବର୍ତ୍ତମାନ୍ ମୁଁ କରୁଛି ବି ଏସ୍ ସି ବଟାନି ଅନର୍ସ। ଆଉ ଅନଲାଇନ୍ ବି ବୋହୁତ୍ ସାରା କୋର୍ସ ଅଛି। ସେଇୟା ଦେଖୁଛି ଆଉ। ଯୋଉଟା ଗୋଟେ ଭଲ ଲାଗିବ।
ଯୋଉଟା ଭଲ ଲାଗିବ, ଯୋଉଟା ଭଲ ଲାଗିବ ସେଇଟା ଟ୍ରାଏ କରିବ ମାନେ କିଛି ଭାବିନ
ଏନା ମୁଁ ଭାବିଛି, ହଁ ହଁ ଭାବିଛି
କଣ ଭାବିଛ?
ନେ ତମେ କିଛି ଇଣ୍ଟ୍ରେଷ୍ଟେଡ୍ ଅଛ କି ମାନେ ତମ ଫ୍ରି ଟାଇମ୍ କେତେ ସମୟ? ଫ୍ରି ଟାଇମ୍ ତମର ଦିନକୁ ରହୁଛି?
ଦିନକୁ ଫ୍ରି ଟାଇମ୍ ହଁ ସେମିତି ରହୁଛି ଆଉ। ପାଞ୍ଚ ଛଅ ଘଣ୍ଟା କଣ ହେଲା କି?
ହଁ ସେ ଫ୍ରି ଟାଇମ୍ କୁ ୟୁଜ୍ କରି କିଛି ସ୍ମଲ୍ ଆକାଉଣ୍ଟ୍ ର ପିନ୍ କମ୍ ଲାଇକ୍, ପାଞ୍ଚ ଦଶ ହଜାର କି ପନ୍ଦର ହଜାର ଇନ୍କମ୍ କରିବାକୁ ଚାହୁଁଛ କି?
ସେମିତି, ନା ମ ସେମିତି ଚାହୁଁନି। ସେଇଟା ହେମିତି ନର୍ମାଲି
ଗୁପୂ ଆଗକୁ ଯାଇଙ୍କି ହେଥିରେ କରିଅର ବି ହେଇପାରିବ ଯଦି ତମେ ଏଇ ଜିନ୍ସରେ ଭଲ୍ସେ ଶିଖି କାମ କଲ ଦେନ୍। ଏଇଟାକୁ ଫ୍ରି ଟାଇମ୍ ବି କରିହବ, ମାନେ ଫୁଲ୍ ଟାଇମ୍ ବି କରିହବ।
ଆଚ୍ଛା ଆଚ୍ଛା।
ଡିଜି ଅଁ ଡିଜିଟାଲ୍ ମାର୍କେଟିଂ ନା ଶୁଣିଥିବ, ଅନଲାଇନ୍ ରେ ବୋହୁତ୍ ସାରା ଆସେ ଡିଜିଟାଲ୍ ମାର୍କେଟିଂ, ହଁ ହଁ ସେଇ- ସେଇଟା।
ଆ ତମେ ବୋଧେ ମହର୍ଷି ରେ ପଢୁଛ, ମହର୍ଷି କଲେଜ ରେ?
ତମେ କେମିତି ଜାଣିଲ? କହୁଥିଲା କି ଧରିତ୍ରୀ?
ହଁ ଶୁଣିଥିଲି ଥରେ, ଆମେ କଲେଜ୍ ଯାଇଥିଲୁ, ସେ ଦିନ କଥା ହୋଉଥିଲେ ବୋଧେ, ଅ ଧରିତ୍ରୀର ତନୁସାର୍ ତମ ସହିତ।
ହଁ ହଁ ହଁ, ଫୋନ୍ କରୁଥିଲେ ବା।
ଏବେ ମୋର ମନେ ପଡିଲା, ମୁଁ ସେଇଦିନ ଶୁଣିଥିଲି।
ଜାଣିଛ ଆଉ। ସେ ଫୋନ୍ କରିଥିଲେ ଆ କୋଉଥିରେ ଗୋଟେ ଫୋନ୍ କରିଥିଲେ। କଥା ହଉଥିଲି ଆଉ।
ହଁ ହଁ।
ଆଉ ତମ ପରୀକ୍ଷା ଟା ବୋଧେ ପଚିସି ତାରିଖରେ?
ହଁ ପଚିସିରେ ଅଛି।
କଣ ପଢାପଢି ସବୁ ସରିଲାଣି?
ନା ମ ସରିନି ସେମିତି ଆଉ। ମାନେ ଅଧାରୁ ଅଧିକ ସରିଯାଇଛି। ଆଉ କିଛି ଯେତିକି ଅଛି ଏଗଜମ୍ ୟା ଭିତରେ ସେମିତି ଆଉ ହେଇଯିବ। ହେଇଯିବ ବୋଲି ଗ୍ୟାରେଣ୍ଟି ବି ନାହିଁ ସେମିତି। ଯେତିକି ପଢିବା କଥା ଯେତିକି ପଢିବ ମନେ ଦେଇକି ପଢିବ ଏଇଆ ଆଉ।
ହୁଁ ହଁ ପଢା ପିଲା ରା ସବୁ ଜଣା ପଡୁଚି।
କିଏ ପଢା ପିଲା ମୁଁ ସମସ୍ତେ ଯିଏ ହଉଚନ୍ତି ସେ ପଢା ପିଲା ଶୁଣିଲୁ ମୁଁ ଏତିକି ପଢିକି ମତେ କହୁଚନ୍ତି ପଢା ପିଲା ହେସ୍।
ଆଁ ଆଉ କଣ ଏତେ ପାଠ ପଢା ହଉଚି ଆମେ ପରୀକ୍ଷା ପୂର୍ବ ଦିନ ପଢିଆ ଲୋକ। ଆଉ ତମମାନେ ସବୁ ପଢି ସାରିଲଣି ଆଉ ଏତେ ଦିନ ପୂର୍ବରୁ
କେତେଦିନି ପୂର୍ବରୁ ପଢ଼ିଲି ମୁଁ ତ ପଢି ଥିଲ ଆଠ ଦିନ ଏଇ ରଜ ପାଇଁ ତ ମୁଁ ଟୋଟାଲ ପଢିନି ରଜ ପାଇଁ ମାନେ ଟିକ ଟିକେ ଖେଳା ବି ହେଇନି ମୋର।
ହଁ।
ସବୁ ବୁଲି ଭୁଲି ଗଲେଣି ଆଗ
ହଁ ସିଏ ଆଉ ଥରେ ଆଖି ପକେଇ ଦେଲେ ମନେ ପଡିଯିବ। ତମର ବୋଧେ ରମା ଦେବୀ କଲେଜ ଅଣ୍ଡରେ ଯାଉଛି?
ହଁ।
କିଛି କୋଶ୍ଚିନ୍ ହେରିକା ମିଳୁନି?
ନା ନା କୋଶ୍ଚିନ୍ ମିଳିବ ଆଉ। ସେଇଟା ତ ଏଇ କଲେଜରେ ପଢିକି ପୁର ଜୀବନ ଜି ଜୀବନ ବେକାର ହେଇଗଲା ଏ କଲେଜରେ ପଢିକି।
ଆଉ କୋଉ କଲେଜରେ ପଢିବାକୁ ଇଛା ଥିଲା?
କଲେଜରେ ମୋର କେତେ କଲେଜ ସବୁ କଲେଜରେ ଆସିଚି। ମୁଁ ଗୋଟେ ବାଛିକି ଏଭ ଏଭଳିଆ କଲେଜକୁ ଗଲି ଯେ ଛାଡ଼ ରମାଦେବୀରେ ବି ଆସିଥିଲା ହେଲେ ହଁ ରମାଦେବୀରେ ବି ଆସିଥିଲା ଏମିତି କିି ଏଠି ତ ଆଡମିସନ କରିଦେଇଥିଲି ଆଉ ଯିବା ପାଇଁ ହଉ ଛାଡା ଆମ ସାର୍ ଆ କ୍ଲାସକୁୁ ଯାଉଥିଲି ନା ଆମ ସାର୍ କହିଲେ କି ରମାଦେବୀରେ ମ୍ୟାଥ ର ଟିଚର ନାହାନ୍ତି। ଏମିତି ଭଲ ସେମାନେ ପଢେଇ ପାରିବେନି। ବନି ବ୍ୟାକ୍ ଲାଗିବ ଇଏ କରିବ ଏମିତି କହିକି ମୁଁ କହିଲି ହଉ ତ ଏଇଠି ତ ପଢୁଛି ଯୋଉଟ କଲେଜ ହେଲେ ପାଠ ତ ପଢିଲେ ହେଲା ଆଉ କଣ ଏହା ଭାବିକି ରହିଗଲି। ନା ଏବେ ଦେଖିଲା ବେଳକୁ ଆଙ୍କର ଗୋଟେ କ୍ଲାସ ଫ୍ଲାସ କରିବାର କିଛି ଇଏ ନାହିଁ ମ୍ ଗୋଟେ ଗୋଟେ କ୍ଲାସ ହେଲେ ତାପରେ ଘଣ୍ଟେ ପରେ ଆ ଗୋଟେ କ୍ଲାସ ହଉଛି।
ହୁଁ। ସେ ବା ବା ସବୁ ପାଖ ଏ କଲେଜ ରେ ସେଆ ହିଁ ହଉଚି ଖାଲି ବଡ କଲେଜ କୁ ଛାଡିଦେଇ। ତମର କେତେ ମାର୍କ ହେଥିଲା ପ୍ଲସ ଟୁରେ?
ପ୍ଲସ୍ ଟୁରେ ମୋର ଏଇଟି ୱାନ୍ ପରସେଣ୍ଟ ଥିଲା ଚାରିଶହ ଲବେ।
ଏତେ ପସେଣ୍ଟ।
ହୁଁ ଏତେ ହେ ଭଗବାନ।
ଆଉ କଣ ଆମଠୁ କେତେ ଉପରେ ଆଉ।
କେତେ ଉପରେ ସେମିତି ନାହିଁ ସମସ୍ତେ ଟ୍ରାଏ କଲେ ସମସ୍ତଙ୍କର ହେଇଯିବ ମୋର ତ ଆହୁରି ବୋ ଅଧିକ ମାର୍କ ରହିଥାନ୍ତା ମାର୍କ କମିଗଲା।
ତାହେଲେ ତମର ବିଜେପି କଲେଜରେ ହେଇ ଯାଇଥାନ୍ତା ଆରାମସେ।
ହୁଁ ହେଇଯାଇଥାନ୍ତା ସ୍ପଟରେ ହେଇଯାଇଥାନ୍ତା ମୁଁ ପକେଇକ ନଥିଲି। ଦେନ ମୋଠୁ କମ ମାର୍କ ସେଟା ପକେଇ ନଥିଲି କଣ ହେଲା କେ ଜାଣି ମୋର ପକେଇଲିନି ଆଉ।
ସେମିତି ମୋର ବି କଣ ଗୋଟେ ହେଲା ମୋର ଆସିଲା ମହର୍ଷରେ ରିୟାଙ୍କ ୱାନ ଜୁଲୋଜି ଅନର୍ସ କିନ୍ତୁ ମୁଁ କଣ ପାଇଁ କଲିନି କଣ ମୋ ମାଇଣ୍ଡ ରେ ହେଇଗଲା ମୁଁ ବି ଜାଣିପାରିଲିନି।
ହଁ ସେଟା ଯାହା ହବାର ଥିବ ହବ ଆଉ। ତଥାପି ବଟନୀ ବି ତ ଏମିତି ପ୍ରାୟ ବି ବଟନୀ ନଉଛନ୍ତି ବଟନୀ ଭଲସେ ପଢି ହବ।
ପଢିବ ହବ ଯେ ବଟନୀ ଟା ଟିକେ ହଁ ଗଛ ପତ୍ର ବିଷୟରେ ଲାଗୁଚି। ଜୁଲସ୍ ଟା କଣ କି ଜୁଲସ୍ ଟା ଟିକେ ବୁଝିଦବ ଲେଖିଦବା ଆରାମ୍ ସେ ହେଇଯିବ।
ହଁ ବଟ୍ନି ଟା ହେଲା ବହୁତ୍ ହଁ ବହୁତ୍ କଷ୍ଟ ୱାର୍ଡ୍ ବଟ୍ନରେ ଥାଏ। ସେ ଯେଉଁ ୱାର୍ଡ଼ ଗୁଡ଼ାକ ମୋର ଏବେ ବି ମନେ ପଡ଼ିଲେ ସେ ଆମଁ ପାଟିରେ ପଶିବନି ସେ ୱାର୍ଡ଼ ସବୁ ଏଭଳିଆ ୱାର୍ଡ଼।
ଆ ଏବେ ଯାଇ ପାଠ ଉରା ମନେ ପଡ଼ୁଛି ମାନେ ନିଶ୍ଚିନ୍ତ। ଗୋଟେ ଟପର ଷ୍ଟୁଡେଣ୍ଟରେ ରହିଥିବଉ
ନାଇଁ ଟପର୍ ନୁହଁ।
କୋଉ କୋଚିଂ ରେ ପଢ଼ୁଥିଲ? କୋଉ କୋଚିଂ ରେ ପଢୁଥିଲ
ମୁଁ ଏଠି ନୁହଁ ଆ ମୁଁ କେନ୍ଦ୍ରାପଡ଼ାରେ ପଢ଼ୁଥିଲି କେନ୍ଦ୍ରାପଡ଼ା ଆମ ଅଟନମସ୍ ରେ ପଢ଼ୁଥିଲି।
ଓହୋ ସେଇଠି ତାହେଲେ ଏକ୍ଜାମ ଦେଇଥିଲ ନା
ହଁ ସେଇଟା କେନ୍ଦ୍ରାପଡ଼ାର ବଡ କଲେଜ୍ ସବୁଠାରୁ।
ହଁ ଆଉ ତାହେଲେ ଏଇ ଭୁବନେଶ୍ଵରରୁ କାହିଁକି ଡେଇଁ ପଡ଼ିଲ ଏକାଥରେ।
ଡ଼େଇଁ ପଡି଼ଲି ଘରେ କିଛି ପ୍ରୋବ୍ଲେମ୍ ହେଲା। ତ ଘରେ ବାପା ବାହାରେ ରହିଲେ ତାପରେ ମାମାର ବି ସେଇ ଟାଇମ୍ ରେ ଡେଥ୍ ହେଇଗଲା ଆଉ।
ଓହୋ ତମ ମଦରଙ୍କର ଡେଥ୍ ହେଇଗଲା। କଣ ପାଇଁ କେମ୍ତି କେମିତି ହେଲା ଓହୋ ହଁ ହଁ ହଁ ଓ ଓକେ ଠିକ୍ ଅଛି କଥା ହେଇ ବହୁତ୍ ଭଲ ଲାଗିଲା ମୁଁ ରଖିଦେଉଛି ଓକେ।
ଆଜ୍ଞା ଆଜ୍ଞା।